ହଁ କୁଅ। ନାଁ ଉଁ ଚାଲୁନି କିି? ଏଇ ବସ୍ କିଏ ଆଉ ତମେ?
ମୁଁ ଏଠି ବସିଚି ଆଉ ସନ୍ଧ୍ୟା ଦେଇକି ଆସେ ଏଇ ସନ୍ଧ୍ୟା ଦେଇକି ଆସିଲି ବସିଚି ଆଉ। ଓ କ ହଁ।
ଅହ ଆଉ ସନ୍ଧ୍ୟାଳେ କଣ ଖାଇସାଇଲଣି ନାଁ ଖାଇନା?
ନାଁ ସଂଧ୍ୟାଳେ କିଛି ଖାଇନି।
ଅ ହ ନାଁ ଖାଇନି ଏଇଠି ଅଛି ଖାଇବି ଆଉ।
କଣ ଖାଇଲ?
କଣ ଏଇ ଅଛି ଫଳ ଚେନାଚୁର ବିସ୍କୁଟ ଏଇ ସବୁ ଆଉ
ହଁ।
ହୁଁ। ଆଉ।
ଆଉ
ଆଉ ସବୁ ଭଲ ତମର?
ହଁ।
ଆଉ ତମର ଯୋଉ ବର୍ଷା ହଉଛି ମା ତମ ଆଡେ?
ନା ନା ଆଜି ବର୍ଷା ନାହିଁ ବା ବର୍ଷା ଉଠଉ ଦେଖଉଥିଲା ଅ ମୋବାଇଲରେ ବର୍ଷା ହବ ବୋଲି ଏ ବର୍ଷା ବର୍ଷା ତ କିଛି ହେଲାନି ବର୍ଷା କିଛି ହେଲାନି କିଛି ନାହିଁ
ଞ୍ଜ ହେଇଯାଇଛି ଆଉ ମାନେ ବଦଳି ଯାଇଛି ବୋଧେ ଆଉ ପାଣିପାଗ ଆଉ।
ର୍ଷା ନାଇଁ କିଛି ନାଇଁ ବର୍ଷା କୁଆଡେ ବର୍ଷା ପଳେଇଲା ହଜି ଗଲା କୁଆଡେ
ହଁ ବର୍ଷା ଯେତେବେଳେ ଖୋଜଥୁିବୁ ହବନି ଯେତେବେଳେ ନ ଖୋଜଥିବୁ ହବ। ଫୋନ କରଚି ରାଗ ଚିଡୁଚି କାଟିଦେଲା ମୁଁ ଗୋଟେ ଝିଅ ଟେ କତିକି କଲ କରିଥିଲି ଚାରି ମିନିଟ ହେଇଥିଲା କାଟିଦେଲା
ଆଉ କଣ ଆଉ ଏ କେବେ ଆଉ ଖାଇବ କ ଖାଇବ ତାହେଲେ ଖାଇନ ନୁହେଁ?
ହୁଁ ଯାହା ଏଇ ଗାଧୁଆ ବେଳେ ଖାଇଥିନୁ ଆଉ ଆଉ ଖାଇନୁ ଖାଇମି ଆଉ।
ହଁ।
ହୁଁ ଭୋକ ବି କଲାଣି ଦେଖିଆ କଣ ଖାଇଦବା ଆଉ
ହଁ।
ତମେ ଫାଷ୍ଟ ଫୁଡ ତମୁକୁ ଭଲ ଲାଗେ ନା ଏ ଯୋଉ ବାହାର ଜିନିଷ
ହଁ ବାହାର୍ ଜି ଭଲ ଲାଗେ
ଉଁ ଯୋଉ ଏ ଭଲ ଲାଗୁନି।
କଣ ପାଇଁ?
ଭଲ ଲାଗୁନି ଏଇ ହେଲ୍ଥ ଟିକେ ଇଏ ପାଇଁ କି ଅ ଯୋଉ ଟିକେ ଆଭଏଡ କରୁଛି ଆଉ ଖାଇଆକୁ ଆଉ।
ହୁଁ ଦେହ ଖରାପ ହଉଥିବ ବାହାର ଜିନିଷ ସେ ବେଶୀ ଆଉ।
ହଁ ପୁରା ତ ଛାଡି ହବନି। କିନ୍ତୁ ଊ ମାନେ ଯେତିକି ପର୍ଯ୍ୟନ୍ତ କରିହବ ସେତିକି ପର୍ଯ୍ୟନ୍ତ ଅ ଅ ମାନେ ପାଇହବ ସେତିପତି। ଛାଡିବା ଆଉ ମାର୍କେଟକୁ ଗଲେ ଘରେ ବସିଲେ କିଛି ମାନେ ହଁ ଲାଗିବନି ହେଲା ପରେ ମାର୍କେଟ ଗଲେ ମାନେ ଇଚ୍ଛା ହବ ଏଟା ସେଟା ଦେଖ ଦେଖିଲେମାନେ ଇଚ୍ଛା ହବ ଘରେ ଥିବ କିଛି ନାଇଁ। କିଛି ଇଚ୍ଛା ବେଳେ କି ମାର୍କେଟ ଗଲେ ମାନେ ଇଚ୍ଛା ହବ।
ହଁ ବା ମାର୍କେଟ ଗଲେ ଖାଇବାକୁ ତ ଇଚ୍ଛା ଅବସ୍ ସବୁ ଆଉ ସାଙ୍ଗମାନଙ୍କସହିତ ଯାଇଥିବୁ ମାନେ ଯାହା ବି ହେଲେ ଖାଇବୁ। କେକ୍ ମନେଂ କୁଆଡେ କ କାମରେ ଯାଇଥିବୁ ଯାହାବି ହେଲେ ଇଚ୍ଛା ହବ ଖାଇଆ ପାଇଁ।
ହଁ।
ଖାଇଦିଅ ଆଉ କାଲି ଠାରୁ ଖାଇବିନି। ଏମ୍ ତି ଲାଗିବ।
ହେଁ ହୁଁ।
ହୁଁ।
କିବା ନିଜେ ବି ଗୋଟେଏ ମାନେ ଏଠି ଏଇ ମାନେ ଇଛା ହୁଏନି କି ଗଲେ ଖାଇବାକୁ ଇଛା ହବ ଆଉ ଯାହାଲେ ଏମତି ଆଉ। ଆଉ କ ଓ ଆଉ ଆଉ କଣ ଗୋ ସେ ଆ ଉଁ ଆଉ ତମ କୋଉ ପର୍ବ ପର୍ବାଣୀ ଭିତରେ କୋଉ ପର୍ବ
ଆମ ମୋ ଓଡିଆ ମେ ତ ବାର ମାସରେ ତେର ପର୍ବ ପାଳନ କରନ୍ତି ।ଆଉ ସବୁ ପର୍ବ ଓଡିଆ ମାନଙ୍କ ପାଇଁ ବହୁତ ଭଲ ଲାଗେ । ଫାଷ୍ଟେ ବେଶୀ ହଉଚି ରଜ ଷ୍ଟମି ଏଇ ସବୁ ଦୁର୍ଗା ପୂଜା ଆମ ଏଠି ହୁଏ ଏଇ ସବୁ ଭଲ ଲାଗେ ଆଉ।
ହଁ ହଁ ନା ମୁଁ କଇଲି ତମେ ତ ବଡ ତମେ ତ ବଡ ଜେସ୍ ତ ପୁ
ହଁ।
ହ
ହଁ ଅଷ୍ଟମୀରେ ମୁଁ ବଡ ମୁଁ ଯାଏ ମୋ ମାମୁଁ ଘର ପାଖରେ ତ କଣ କହିଲ?
ହଁ ମୁଁ କହିଲି ଅ ଦଶ ସହରା ହେରିକା ବୁଲ? ଦଶହରା
ହଁ ଆମ ଏଇ ଆମ ଗାଁ ରେ ହୁଏ। ହଁ। ଆମ ଏଇ ଗାଁ ରେ ହୁଏ ଦୁର୍ଗା ପୂଜା ଆମର ଚାରିଟା ମେଢ ହୁଏ ଚାରଟା ମେଢ଼ ହୁଏ। ଯଉ ଆମ ଚଣ୍ଡି ହୁଏ ଆମ ଛକରେ ଯୋଉ ଚଣ୍ଡି ଅଛନ୍ତି ସେଠି ଇ ଚ ପାଖରେ ଯଜ୍ଞ ହୁଏ ବହୁତ ଭଲ ହୁଏ ଆମର ସବୁ କୁଣିଆ ଗୋଟେ ବନ୍ଧୁବାନ୍ଧବ ଯିଏ ସବୁ ସେଇ ଟାଇମ ରେ ହିଁ ସମସ୍ତେ ସମସ୍ତଙ୍କ ଘରକୁ ଆସନ୍ତି। ତ ଆଇଁଷ ଭାଇଁଷ ସେତ ଯଜ୍ଞ ହୁଏ ହୁଏ ନା ତଥାପି ବହୁତ ଭଲ ଲାଗେ। ହ ପିଆଜ ରସୁଣ ବି ଖାଉନା ଆମେ ଆଉ ବିନା ପିଆଜ ରସୁଣ ଅରୁଆ ଡାଲମା ମା ସବୁ ହୁଏ ପାଉ ଯଜ୍ଞରେ ଆହୁତି ଦଉ ଦୁର୍ଗା ପୂଜାରେ ଦୋକାନ ଫୋକାନ ପଡେ ସବୁ ବୁଲିବାକୁ ଯାଉ
ହୁଁ, ବାଲିଯାତ୍ରା ହେରିକା ଯାଅ ବୁଲି
ନା ବାଲିଯାତ୍ରା ମୁଁ କେବେ ଯାଇନି
ଯାଇନ
ନାଁ କଏ ଏତେ ବାଟ ଯାଉନା ଆଉ ଆମର ଛାଡନ୍ତିନି ଟିକେ ଆଉ ତମେ ଯାଇ ଚ ବାଲିଯାତ୍ରା
ଯାଇଚି ଦିପ ଦିଦି ବର୍ଷ ଏମତି ଛୋଟବେଳେ କେତେବେଳେ ଯାଇଥିବି ତ ମନ ନାହିଁ କିନ୍ତୁ ଏବେ ଏଇ ଦିଥର ଖଣ୍ଡେ ଯାଇଛି ଆଉ ଯୋଉ ପ୍ରବଳ
ହଁ ହଁ,
ଯେ ପୁରା ଛାତି ପଟା ପିଟି ଭିଡ଼, ଆଉ ଏମତି ଆଉ
ହୁଁ ତମେ ସେ ପାଖାପାଖି ଏଇଠେ ରହୁଛ ନା। ଘରୁ ଯାଅ। ହୁଁ।
ଘରେ ମିଶିକି ଯାଉ ଆମର ହଁ।
ଓ ହୋ ଆଉ।
ହଁ। ନା ଆମର ଏଠି ମାନେ ଏଇ ଇଏରେ ମାନେ ଗଜ ଲ ଲକ୍ଷ୍ମୀ ଟା ବହୁତ ମାନେ ଜୋରସରେ ପାଳନ ହୁଏ। ମ ଗଜଲକ୍ଷ୍ମୀ ପୂଜା ପରେ କେତେରେ ନଅ ଦିନ ହୁଏ। ଅ ଯୋଉ ନଅ ଦିନ ପୂଜା ହବ ସାତ ଦିନ ମାନେ ସାତ ଦିନ ହେଉଛିନ୍ତି। ପୂଜା ଦି ଦିନ ଭସାଡି ପୂଜା ଯି ଦେଖିବ ଯେତିି ଭଲ ଲାଗିବନି। ଭ ତା ଦେଖିବା ପାଇଁ ବହୁତ ଭଲ ଲାଗେ।
ହଁ।
ସେ ବ
ଭଷାଣୀ ଟିକେ ଭଲ ହୁଏ ଆଉ। ଆମ ଏଠି ବି ଭଷାଣୀ ଭଲ ହୁଏ ଯେ। ମାନେ ଚାରଟା ଯାଙ୍କ ମେଢ ଏକା ସାଙ୍ଗରେ ଆସନ୍ତିନି। ଦିଟା ମେଢ ସକାଳେ ଆସନ୍ତି। ରାତିରେ ଦି ଏପଟେ ଆସନ୍ତି ବହୁତ ଭଲ ହୁଏ। ବେଶୀ ତ ଭସାଣିକି ଦେଖିବା ପାଇଁ ହିଁ ଲୋକ ଆସନ୍ତି।
ହଁ ସେବେ ପୂଜା ସେଇଠି ଯୋଉ ଯୋଉ ଠା କୋଉ କୋଉ ଦେଖିନଥିବ ସେଇଠି ଭାଷାଣି ହୁଏ ଦେଖିକି ଯିବ। ହଁ। ହଉ ଆସାମରେ ଯାଇଁ କୁ।
ହୁଁ ହଁ ଏଇ ସବୁ ଆଉ।
ହଁ ଆଉ ମୁଁ ଏଥର ମସା ନେଇକି କହିଲି କେବେ ମୁଁ ଆଉ ମାନେ ଭଟାନ ଯାଇନଥିଲି। ଆଉ ଏଇଥର ପୁରା ହ ହଉ। ତଣି ତ ବଢିଆ ଅଛି ଠାକୁରେ ଦେଖିବ ଯେତିକି। ଆ ଯେତେ ବଢିଆ।
ଭସାଣି ଏଇ ସବୁ ମଦ ଫଦ ପିଇକି ଯା ମାନେ ସବୁ ଗଣ୍ଡଗୋଳ କରନ୍ତି ଆଉ ବେଶୀ।
ହଁ ଗଣ୍ଡଗୋଳ ତ ଯାହା ହୁଏ ମାନେ ବେସିକାଲି ଏସବୁ ଅ ଆସିନ୍ତିନେଇ
ହୁଁ।
ଏ ପେଣ୍ଟିଙ୍ଗ ହରିକା ହେଇକି ଏ ଠାକୁର ହେଇକି କିଏ ଏ ଯୋଉ ଶିବ ହେଇ କି ତା କାମ କରନ୍ତି ସବୁ ଆଲୋ ହେ ଭେରି
ଅଁ ହଁ ଅଘୋରି ଆଘୋରି ବାବା ସବୁ ଆସନ୍ତି।
ସରି, ହଁ। ଭେରାଇଟି ପ୍ରକାରର ସବୁ ଉ ମାନେ କିଏ ମ ହୁଁ ମାନେ ମାନେ ଫିଲ୍ମର ଗେଟ୍ ଅପ୍ ନେଇ କି ଆସଥିବ କିଏ ଠାକୁରଙ୍କ ଗେଟ୍ ଅପ୍ ନେଇ
ହୁଁ ହୁଁ। ଏଇସବୁ ଆଉ। ଭଲ ବୁଲା ଇଁ ତମେ ତମର କିଏ ସାନ ଭାନ ସାନ ଭୋଉଣୀ କି ବଡ ଭୋଉଣୀ ଅଛନ୍ତି ନାଁ?
ନାଁ ସାନ ଭାଇ ଅ ଛନି ଓ ମୋ ଯୋଉ ଭୋଉଣୀ ଅଛି ମୋର ଯୋଉ ମଝିଆ ଆପାଙ୍କ ଅ ଝିଅ।
ଉଁ ହୁଁ। ଓହୋ।
ତ ମୁଁ ଆମ ହଉ ମୁଁ ଗୋଟେ ଉଁ ମାନେ ଆମର ଗୋଟେ ଭାଇ ଗୋ ମୁଁ ଗୋଟେ ଭୋଉଣୀ ଆଉ ଏମତି ଆଉ।
ପଢ଼ାପଢ଼ି ସଇଲାଣି ସବୁ ନାଇଁ କି?
ହଁ ହଁ।
ହୁଁ। ଅ ହ।
ହଉ ଏଇଠି ସବୁ ଚାଲିଚି ଆଉ ହଉ।
ହୁଁ।
ଓଃ ଆଉ ଏବେ ଆଉ ଯେ ଖିଆ ପିଆ ହେଇନି ସନ୍ଧ୍ୟା ଆଉ ଟିକେ ଗଲେ ତାକୁ ତାପରେ ଖିଆ ପିଆ ହବ ଆଉ ନାଁ ସନ୍ଧ୍ୟା ଦିଆ ହେଇଥିବ ସାନଟା ଖାଇ ନଥିବ।
ହଁ ସନ୍ଧ୍ୟା ବେଳେ ତ ଆମର ଖାଇବାକୁ ମୁଁ ବୋଉକୁ ମାଗିଲେ ବି ସେ ଦବନି କହିବ ସନ୍ଧ୍ୟା ଗଡୁ। ଖାଇବୁ। ଖାଇମୁ ଆଉ ଟିକେ ଗଲେ ଆଉ ହୁଁ। ହଁ ସନ୍ଧ୍ୟାବେଳେ ତ ଖାଇଦେଲେ ଆଉ ରାତିକି ଖାଇବାକୁ ଇ ଖିଆହବନି। ମୁ ବା ଟିକେ ଖାଇ ଦଉ ଆଉ। ମୁଁ ସନ୍ଧ୍ୟାବେଳେ ଟିକେ ନା ନା ମତେ ଇଚ୍ଛା ବି ହୁଏ ନା ଖାଇବା ପାଇଁ ସନ୍ଧ୍ୟାବେଳେ ଖାଇଦେଲେ। ରାତିରେ ମୁଁ ଆଉ ଖାଇବିନି କି ସେମତୀ ଶୋଇ ପଡ଼ିବି।
ଓହୋ।
ହଁ।
ସେୟା ସେଇୟା ଆଉ। ଆଚ୍ଛା